ଓ ଓ।
ହାଲୋ।
ହଁ କଣ କରୁଛନ୍ତି?
ନା ଏ ଯଉ ଯାଇଥିଲି ଯୋଉ ସ୍କୁଲୁ। ସ୍କୁଲ ଛୁଟି କରି ଘର ଫ୍ରି ଅଛି ଆଉ।
ହୁଁ ହୁଁ ଏତେ ଲେଟ୍ ସାରି ପଢଉଛନ୍ତି ଯେ। ଖରା ହେଇଯାଉଛି।
ହଁ ଆମର ଟାଇମ ଦିଟା ଗ୍ରୁପ ର ଛୁଆ ପଢୁଛନ୍ତି ନା।
ହଉ। ହଁ ହଁ। ଆଛା।
ହଁ। ବଢିଆ ନହେଲେ ଆମର ସବୁ ପାଠ ସରିବନି। ଯାହା ଦିଆହେଇଛି।
ହଁ ଏବେ ସମର କୋର୍ସ ପାଇଁ ଦିଆ ହେଇଥିବ ନା ଗ୍ରୀ ଷ୍ମ ପ୍ରଭାବ ଛୁଟିର ପାଠ
ସ୍କୁଲ ଭିତରେ ଘର ଭିତରେ ଫ୍ୟାନ ଅଛି ବସି ପଢ଼ିଲେ ଛୁଆ ଆଉ ଖାଲି। ମାସ ଟା ଯାହା ଟିକେ ଖରା ଆଉ।
ଆଛା ହୁ ହୁଁ।
ଆ ତମେ କଣ କରୁଚ?
ମୁଁ ବସିଚି ମୁଁ ସବୁ ସାରି ସାରିଲିଣି ଖାଇକି ଟିକେ ବହି ଦେଖଥିଲି ଆଉ।
ଆ ହୁଁ। ହଁ । ଆଉ କଣ ଖାଇଚ?
ମୁଁ ପଖାଳ ଖାଇସାରିଲିଣି ପଖାଳ, ଶାଗ, ଭଜା ଆଳୁ ଭଜା, ବାଇଗଣ ଭଜା
ସେ ସବୁ କରିକି ସକାଳୁ ଖାଇସାରିଲାଣି ଆଉ।
ହଁ। ଗାଧୋଇଲେ ମାନେ ଟିକେ ଭାତ ଦିଟା ଖାଇଦେଲେ ଭଲ ଲାଗେ।
ହଁ ଖରା ଦିନେ ସକାଳୁ ଭାତ ଦିଟା ଖାଇଦେଲେ ଦେହ ଭଲ ଲାଗିବ।
ହଁ ପରା।
ଆଉ
ରଜ ତ ପାଖେଇ ଆସିଲାଣି ସଜବାଜ ଆରମ୍ଭ ହେଲାଣି ନା ହେଇନି।
ନା ମ ସଜ ସଜବାଜ କଣ ସେମିତି ଆଉ।
ଆଉ ସେ ମୁଁ କଣ ଶୁଣିଥିଲି ଏଇ ଯୋଉ ପୁରୀରେ ନୁହଁ।
ହଁ।
ସେ ଯୋଉ ଠାକୁରଙ୍କ ମହାପ୍ରାସାଦ ତିଆରି ହୁଏ। ସିଏ ସବୁ ବସ ସେଇ ଥାନ୍ତି ହାଣ୍ଡି ଗୁଡା ଉପର ହାଣ୍ଡି ଟା ପ୍ରଥମେ ହେଇଯାଏ
ହଁ ପରା ହ ହୁଁ ହୁଁ ଯାହାବି ଯେତେ ଉପର ପର୍ଯ୍ୟନ୍ତ ତା ଉପରେ ତାପରେ ବସାଯାଏ ତଳୁ ନିଆଁ ଝୁଲି ଜଳାଯାଏ ଯେତେବେଳେ ଫାଷ୍ଟ ମାନେ ହେଇସାରିବ ସେ ଆଗେ ପ୍ରଥମେ ଉପର ହଣ୍ଡି ହିଁ ଓହ୍ଲାନ୍ତି କିନ୍ତୁ ତଳା ପରେ ଯାଇକି ତଳ ଆଡେ ଉପର ଉପରୁ ଓହ୍ଲେଇକି ଯିବେ ଲାଷ୍ଟ ଯାଇକି ତଳ ଟା କୁ ଓହ୍ଲେଇବେ। କିନ୍ତୁ ଆମେ କଣ ଧର ମନେକର ଘରେ ହଉଚି ଯଦି ଗୋଟେ ଜିନିଷ ବସେଇ ଥିବା ତା ଉପରେ ଆଉ ଗୋଟେ ଜିନିଷ ବସେଇଥିବା ତଳଟା ଆମ ଆଗେ ପକନା ଯେହେତୁ ଆମର ତଳେ ନିଆଁ ଜଳ ହଉଛି କିନ୍ତୁ ନ ଉପରଟା ହବା ପର୍ଯ୍ୟନ୍ତ ଯଦି ଆମେ ଅପେକ୍ଷା କରିବା ତଳଟା ପୋଡିଯିବ କିନ୍ତୁ ସେଠି କିନ୍ତୁ ଠାକୁରଙ୍କ ଘର ସେମିତି ହୁଏନି ସେଠି ତମେ ସେ ମିନି ଦଶଟା ହଉ ବାରଟା ହଉ ପନ୍ଦରଟା ହଉ ତାପରୁ ତାପରୁ କୁ ହାଣ୍ଡି ରଖି ଖିକି ରନ୍ଧା ସେ ଆଉ ସବୁଠାରୁ ସେ ପରଟା ହିଁ ଖୋଲାଯାଏ। ହଁ। ସେଟା କେବଳ ଆମର ଗୋଟିଏ ଆମ ମାନେ ସଂସାରରେ ସେଇଟା ଗୋଟିଏ ହିଁ ମାନେ ଜା ସ୍ଥାନ ଯୋଉଟା କି ଏମତି ହୁଏ ଆଉ ନହଲେ କୋଉଠି ସେମତି କିଛି ହୁଏନି।
ଶ୍ରୀମନ୍ଦିରରେ।
ହଁ।
ଆ ସେଇ ଅଭଡା ଖାଇଚନ୍ତି ନା ଆପଣ?
ହଁ ହଁ ଖାଇଛି ନା ବୋହୁତ ଭଲ ପୁରା ଶାନ୍ତି ଲାଗିବ ଖାଇଲେ।
ହବ ଆଉ ଖାଇ
ହଁ ପରା। ତମେ କେବେ ଯାଇଚ ନା ପୁରୀ।
ନାଇଁ ଭିତରକୁ ଗଲେ କେବଳ ଅବଢା ଖାଏ ତାର ଟା ପରା। ଗଶଶାଳାରେ ହିଁ କେବଳ ମିଳିବ ବାହା ମିଳିବନି
ନାଇଁ ନାଇଁ ବାହାରେ ବି ମିଳିବ। ମିଳିବନି କାହିଁକି ମିଳିବ।
କେମିତି କଣ ବ୍ୟାରିକେଟ ସିଷ୍ଟମ କରିଦେଇଛନ୍ତି ତ ଆଉ ବାହାରକୁ କିଛି କଥା ଆଣୁନାହାନ୍ତି ସବୁ କିଛି ଭିତରେ।
ହଁ ହଁ ଅଛି ତାର ସେଠି ଯାଇକି ଆନନ୍ଦ ବଜାର ତାକୁ କହନ୍ତି ଲୋକମାନେ ସେଠି ବସିକି ଆରାମସେ ଖାଇପାରିବେ ଦୋ ବିଭିନ୍ନ ପ୍ରକାର ଭୋଗ ବି ଠାକୁରଙ୍କ ପାଖେ ମିଳେ ସେଠି ସବୁ ଜିନ ହଁ ସ କଣ ଭୋଗ ନାହିଁ କଣ
ହଁ।
ଆଉ ସେଠି ସବୁ କଥା ମିଳେ।
ଆଚ୍ଛା। ଆଉ ସେ ଯୋଉ କଣ ଠାକୁରଙ୍କ ଧ୍ୱଜା ବି ପବନର ବିପରୀତ ଦିଗରେ ବୁଲିଥାଏ ନା?
ହଁ ସେଟା ପୁରା ସ ହୁଁ ଆଉ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ସେଠି ତାଙ୍କର ଠାକୁରଙ୍କ ଧ୍ୱଜ ବଦଳା ଯାଏ।
ମାନେ ପ୍ରତ୍ୟେକ ଦିନ।
ପ୍ରତ୍ୟେକ ଦିନ ଏ ଏତେ ଉଚ୍ଚାକୁ ବି ଚଢ଼ିକି ପ୍ରତ୍ୟେକ ଦିନ ତାଙ୍କର ଅଛନ୍ତି ଲୋକ ସେମାନେ ଚଢିବେ ଆଉ ଏ ଧ୍ୱଜାକୁ ବଦଳେଇକି ନୂଆ ଧ୍ୱଜା ଦିଅନ୍ତି।
ଆଚ୍ଛା।
ସେଇ ଯୋଉଟା ସବୁ ଓ, ମାନେ ବଦଳାନ୍ତି ଯୋଉଡା, ଓହ୍ଲାନ୍ତି ଯୋଉଡାକ, ବାହାର କରାଯାଏ। ସେଇଗୁଡା ବା ଲୋକମାନେ ସବୁ ଆଣନ୍ତି। ଆଣିକିନା ନିଜ ଘରେ, ସବୁ ଉପରେ, ଘର ଉପରେ ଟାଙ୍ଗିଥାନ୍ତି। ମୁଁ କହନ୍ତି ବହୁତ
ହଁ, ଠାକୁରଙ୍କ ମନ୍ଦିର ଚଢା ଆଉ
ହୁଁ ଆଉ ତାଙ୍କର ପ୍ରସିଦ୍ଧ ହଉଛି କଣ? ତୁଳସୀ, ପାଖରେ ଲାଗିଥାଏ।
ହଁ, ଆଉ ତୁଳସୀ ଯାତ୍ରା ବି ମଝିରେ ହୁଏ।
ହୁଁ।
ତୁଳସୀ, ଚନ୍ଦନ ଯାତ୍ରା, ସେଇ ସମୟରେ ତୁଳସୀ ଠାକୁରଙ୍କ ପାଖରେ ଲାଗି ହୁଏ।
ନାଇଁ ସବୁବେଳେ ଲାଗେ, ତାଙ୍କର ମୁଖ୍ୟ ଭୋଗ ହଉଛି ସେଟା ନା।
ତ ହଁ ଆମେ ବି ଘରେ ଯେ ସେତେବେଳେ ଠାକୁରଙ୍କୁ ଭୋଗ ଛଡାନ୍ତି, ତୁଳସୀରେ ବି ପାଣି ଛଡାନ୍ତି ନା?
ହୁଁ, ହୁଁ।
ଆଉ, ସେ ଯୋଉ ମେଘନାଦ ପାଚେରୀ ଅଛି, ସେ ପାଚେରୀ ଭିତରକୁ ସମୁଦ୍ରର ଢେଉ ଶବ୍ଦ ଶୁଭା ଯାଏନାହିଁ, ରାସ୍ତାରେ ଶୁଭ ଯାଉଥାଏ। କିନ୍ତୁ, ସେଠି ଶୁଣାଯାଏ ନାହିଁ। ହଁ ପରା। ତାଙ୍କର ବ ବା ବଡ ପାଚେରୀ, ମେଘନାଦ ପାଚେରୀ ଆଉ ତପରେ ସେପଟେ ବହୁତ କିଛି ଲୋକବାଣୀ ଅଛି। ଯାହାକି ଆଜି ପର୍ଯ୍ୟନ୍ତ ଲୋକ ଲୋକ ମାନେ ମାନୁଛନ୍ତି ନାଇଁ। ଯୋଉଟା କି ଆକ୍ଚୁଲି ଦୁନିଆରେ ସମ୍ଭବ ନୁହଁ।
ହୁଁ ହୁଁ।
ପନ୍ଦର
ସେଠି ସମୁଦ୍ର କୂଳରେ କହନ୍ତିନି, ସେ ସମୁଦ୍ର ତମର କୌଣସି ଜିନିଷ ସେ ସବୁ ଫେରଇ ଦବ, ମନେକର ତମେ ଧର ଗାଧଉଛ, କଣ ଗୋଟେ ତମର ଭାସି ଗଲା କି କଣ ହେଲ। ଦେଖିବ କିଛି ସମୟ ପରେ ସେ ସବୁ ଭାସି ଭାସି ମାନେ ସାହାଯ୍ୟରେ ଆସିକି ତମ ପାଖରେ, ପହଂଚି ଯାଇଥିବ।
ଆଛା ମାନେ ସବୁ କିଛି? ସଙ୍ଗେ ସଙ୍ଗେ ରିଟର୍ଣ ହେଇଯାଏ? ନା କିଛି ସମୟ ଆଉ ସେ ଲୋକମାନେ ମଝିରେ ବହୁତ ଆଛା। ନାଇଁ, ଲୋକମାନେ ଯୋଉ ମଝିରେ ବଡ ଲହରି ଆସେ ଖେଳୁଥାନ୍ତି ଭିତରକୁ ପସି ଜେନ୍ତି ଆଉ ବାହାରନ୍ତି ଯେ
ନାଇଁ ପୁଣି ଉଁ ବାହାରନ୍ତି ନା।
ଆଛା ସେଇଠି ବି ନ ବାହାରି ପାରୁଥିବେ ଆଉ କୋଉ କୂଳରେ ହଁ ନ ଏଇ ଯୋଉ କୁହନ୍ତିନି ଅମାବାସ୍ୟା ପୂର୍ଣ୍ଣିମାରେ ତାର ଲହଡିୀ ରେ କିଛିଟା ଶକ୍ତି ଥାଏ। ଯେମିତି କି ବିଦ୍ୟୁତ ଲାଗିଲା ପରିକା କଣ କର ଆଉ କ ଘୋଡା ଆଉ ଗାଁ ଗହଳିରେ ଦେଖିବାକୁ ମିଳୁଛି ନା କିନ୍ତୁ ସେଇ ସମୁଦ୍ର
ସେଠି ଅ ସେଠି ସମୁଦ୍ର କଳ କାହିଁକି ନା ବହୁତ ସାରା ଲୋକ ଯାଆନ୍ତି ହେଲା? ସମୁଦ୍ରକୁ ବୁଲିବା ପାଇଁ ଦେଖିବା ପାଇଁ ତ ଏମାନେ କଣ କିଛି ଲୋକ ଥାଆନ୍ତି ତାଙ୍କର ସେଇ ମାଧ୍ୟମରେ ବୃତ୍ତି ବେଳେ ସା ତାଙ୍କର ସେଇ ମାଧ୍ୟମରେ କିଛି ପଇସା ରୋଜଗାର କରିବା। କିଛି ଓଟା ସବୁ ନେଇକି
ହଁ ପରା କିନ୍ତୁ ପଶୁ ମାନଙ୍କୁ ନିଜ ଇଏରେ କରିବା କଥା ନୁହଁ କିନ୍ତୁ ତାଙ୍କୁ ଗାଈ ଗୋରୁ ପରିକା ବହୁତ ଖଟଉଛନ୍ତି। ଆଜିକାଲି ଦୁନିଆରେ ସେ ପଶୁ ଦେଖିବାକୁ ଭାରି ବିରଳ ହେଇଗଲେଣି ଯଦି ଯଦି ଆମେ ନନ୍ଦନକାନନ ଯିବା ତେବେ ଦେଖି ବାକୁ ପାଇବା
ହଁ ପରା ଲୋପ ପାଇ ଯାଉ ଜ ଧୀରେ ଧୀରେ।
ହଁ। ଆଉ ଯୋ, ଉ ହଁ ଆଗରୁ ଖରା ଦିନରେ ବି ଗାଁ ଗହଳିକୁ ଆସନ୍ତିନି ହାତୀ? ସାନ୍ତ ଧରିକି ଆସନ୍ତି, ଧାନ ଖାଇବା ପାଇଁ।
ଖରା ଦିନ ନୁହଁ ସେଟା ବୋଧେ ଶୀତ ଦିନରେ ଆସନ୍ତି ନା? ଶୀତ ଦିନରେ ଧାନ ସିଯିନ ରେ ଆସନ୍ତି ନା?
ହଁ ହଁ ଧାନ କଟା ହେଇଯାଇଥାଏ ବସେଇକି ଘରେ ରଖିଥାନ୍ତି ବସେଇବା ପାଇଁ।
ହଁ ମଝିରେ ମଝିରେ ଓଟ ବି ଆସନ୍ତି। ଘୋଡା ବି ଆସନ୍ତି, ସେ ଯୋଉ ର ରଖିଥାନ୍ତି ଯୋଉ ସାଆନ୍ତ ସେ ଧରିକି ଆସନ୍ତି, କିନ୍ତୁ ଆଉ ନାହିଁ ସେ।
ନାଁ ଆଉ
ହୁଁ ହୁଁ ହାତୀ ବି ଦେଖିବାକୁ ଭାରି ବିରଳ ହେଇଗଲେଣି।
ହୁଁ ଆଉ ଏବେ କଣ ସବୁ କେବଳ ସବୁ ର ହେଲା କାରଣ ହେଉଛି ଜନସଂଖ୍ୟା ବୃଦ୍ଧି, ଜନସଂଖ୍ୟା ବୃଦ୍ଧି ହେଇଗଲା, ଲୋକମାନେ କଣ କଲେ ନା ଆଗରୁ ସବୁ ଗାଁ ପାଖାପାଖି ଦେଖିବ ଜଙ୍ଗଲ ଥିଲା, କିନ୍ତ ତୁ ଏବେ ସବୁ କଣ ହଉଛି ନା ସବୁ ଜି ଜଙ୍ଗଲ୍ କାଟି କୁଟା ଦେଲେଣି, ତ ସେମାନେ ରହିବେ କୋଉ, ଠି ତେଣୁ ସେମାନେ ବହୁତ୍ ଦୂରକୁ ଚାଲି ଯାଉଛନ୍ତି, ଆଗରୁ ସିନା ପାଖରେ ଜନବସତି ପାଖ୍ ଖରେ ଜଙ୍ଗଲ୍ ଥିଲା, ଯୋଉଥିପାଇଁ ହାତୀମାନେ ପସିଆସନ୍ତି ଗାଁ ଭିତରକୁ।
ହଁ।
ଜନସଂଖ୍ୟା ବୃଦ୍ଧି। ସବୁ ଜିନିଷର ମୂଳ କାରଣ।
ହଁ ପରା।
ଲୋକମାନେ ନିଜର ବସତି ସ୍ଥାପନ କରିବା ପାଇଁ ସବୁ ଜଙ୍ଗଲ ନଷ୍ଟ କରିଦେଲେଣି ଧୀରେ ଧୀରେ, ଆଉ ସିଏ ପଶୁ ଲୋକ ନିଜ ଘର ଛାଡ଼ିଲେ ଆଉ କୁଆଡେ ଯିବେ, ତ ଦିନେ ଦିନେ ତାଙ୍କ ସଂଖ୍ୟା ବି ହ୍ରାସ ହେଇଯାଉଛି ଆଉ।
ହୁଁ-ଉଁ।
ଆଚ୍ଛା ହଉ, ହଉ ମୁଁ ପରେ କେତେବେଳେ ଫାଙ୍କା ହୁଏ କଲ୍ କରିବି କଥା ହବା ଆଉ।
ହଉ ଠିକ୍ ଅଛି। ହଁ ହଁ।